ହ୍ୟାଲୋ।
ହ୍ୟାଲୋ ନମସ୍କାର ମ୍ୟାଡ଼ମ୍।
ନମସ୍କାର ସାର୍ ନମସ୍କାର, ଭଲ ଅଛନ୍ତି?
ନିଚ୍ଚ ଆମେ ଖୁବ୍ ଭଲ ଅଛୁ, ଆପଣ କେମିତି ଅଛନ୍ତି?
ହଁ ସାର୍ ମୁଁ ବି ଭଲ ଅଛି। ଆଉ ହଁ ଖାଇଲେଣି?
ହୁଁ ନିଶ୍ଚୟ ମୋର ଖାଇବା ସରିଗଲାଣି। ଆପଣଙ୍କର?
ହଁ ଆମର ବି ଖାଇଲୁ ଏଇନା ହିଁ ଖାଇଲୁ ସବୁ ବସିଛୁ ଆଉ ହୁଁ- ହୁଁ।
ତାହେଲେ ଆପଣଙ୍କର।
ହଁ ଆଜି ତ ଘରେ ସବୁ ଗେଷ୍ଟ ଆସିଥିଲେ। ତ ଘରେ ଗେଷ୍ଟ ଆସିଥିଲେ ଯେହେତୁ, ତାଙ୍କ ପାଇଁ ଭଲ ରୋଷେଇ ହେଇଥିଲା। ସ୍ପେସିଆଲି ମୁଁ ଆଜି ସେମାନଙ୍କ ପାଇଁ ବନେଇଥିଲି ଆଉ, କଣ କଷ୍ଟାର୍ଡ଼ ବନେଇଥିଲି।
ଆଚ୍ଛା ଆଚ୍ଛା ଆଚ୍ଛା ଖୁବ ଭଲ ଖୁବ ଭଲ। ଖୁସି ଲାଗିଲା ଜାଣିକି, ଆଜି ମଧ୍ୟ ମାନେ ସମ୍ପୂର୍ଣ୍ଣ ରୂ ପରେ ଦିନ ମୋର ବହୁତ ବ୍ୟସ୍ତ ଯାଇଥିଲା। ବ୍ୟସ୍ତ ବହୁଳ ଦିନ ହଁ ଦିନ ସମ୍ପୂର୍ଣ ରୂପେ ବ୍ୟସ୍ତ ବହୁଳ, ବ୍ୟସ୍ତ ବହୁଳ ଦିନ ମଧ୍ୟ ରେ ଯେତେବେଳେ ମୁଁ ଖରାବେଳେ ଆସିଲି, ଆସିକି ପଖାଳ ଭା ତା ହାତରେ ଧରିି ମୁଁ ଖାଇ ବସିଛି, ସେ ସମୟରେ ହଠାତ୍ ଟିଭି ଟା ଲଗେଇଥିଲି। ଟିଭିରେ ହଠାତ୍ ଗୋଟିଏ ସିନେମା ଆସିଲା, ସିନେମା ଯେମିତି ଆସିଲା, ସମ୍ପୂର୍ଣ୍ଣ ରୂପରେ ପିଲାବେଳର ସେ ସବୁ ପ୍ରକାର ସ୍ମୃତିକୁ ସିଏ ଟାଣି ଆଣିଲା। ସିନେମାଟିର ନାଁ ଥିଲା, ନାଁ ଥିଲା ଜଗା ହାତରେ ପଘା।
ଆଚ୍ଛା ଆଚ୍ଛା ଆମର ଓଡିଆ ସି ସିନେମା ଓଡ଼ିଆ ଚଳଚିତ୍ର ହଁ- ହଁ -ହଁ -ହଁ। ବହୁତ ଭଲ ହଁ।
ଚଳଚ୍ଚିତ୍ର, ଯେଉଁଠି ବିଜୟ ମହାନ୍ତିର ଏକ ଅଦ୍ଭୁତ ପ୍ରକାରର ଅଭିନୟକୁ ଦେଖାଯାଏ। ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅପରାଜିତା। ଯୋଉ ଏହି ଯୋଉ ଏହି ତ୍ରିମୂର୍ତ୍ତି ସମ୍ପୂର୍ଣ୍ଣ ରୂପରେ ଏହି ଚଳଚିତ୍ରକୁ ନିଜର ନିର୍ଦ୍ଦେଶନାରେ ସମ୍ପୂର୍ଣ୍ଣ ରୂପରେ ଚଳଚ୍ଚିତ୍ରକୁ ବାନ୍ଧି ଏକ ଏକ ଅଦ୍ଭୁତ ପ୍ରକାରର ନିଜର ଅଭିନୟକୁ ପ୍ରଦର୍ଶନ କଲେ, ତଥା ଏହି ଚଳଚିତ୍ର ମାଧ୍ୟରେ, ଭାଇ ଭଉଣୀର ଏକ ଅଗାଢ଼ ସମ୍ପର୍କକୁ ଦେଖିଲେ ସମ୍ପୂର୍ଣ୍ଣ ରୂପରେ ପ୍ରଶଂସନୀୟ ରହିଛି।
ହୁଁ - ହଁ -ହଁ- ହଁ।
ଏହି ଚଳଚ୍ଚିତ୍ରର ପ୍ରତିଟି ସଙ୍ଗୀତ ରୂପା ଶଗଡ଼ିରେ ସୁନା କନିଆ।
ଓହୋ ଏ ରୂପା ଶଗଡିରେ ସୁନା କନ୍ୟା ଏଇ ଚଳଚିତ୍ର ର କି? ଅ ଏ ତ ବହୁତ ବହୁତ ମାତ୍ରାରେ ଇତି ଏଇ ସଙ୍ଗୀତକୁ ମୁଁ ମୋର ମାନେ ବହୁତ ହିଁ ମୋର ଫେବରେଟ୍ ଏଇଟା। ଆଉ ଚାରିଆଡ଼େ ପ୍ର ହୁତ ଆଲୋଚନା ଏଇ ଗୀତ ବିଷୟରେ ଏବଂ ସମସ୍ତେ ବହୁତ ଭଲ ପାଆନ୍ତି ଏଇ ଗୀତକୁ।
ମ୍ୟାଡ଼ାମ ମୁଁ କହିବାକୁ ଚାହିଁବି ଏଇ ସଙ୍ଗୀତ ଏଇ ଯୋଉ ଗୀତଟା ପରିବେଷଣ ହେଇଥିଲା ଏହା କେବଳ ଗୀତ ନାହିଁ। ଏହା ପ୍ରତିଟି ଗୋଟେ ଭାଇର ଭାବନା ରହିଛି। ନିଜ ଭଉଣୀ ପାଇଁ ଏଇ ଯୋଉ ଭାବନା ଆଉ ଯୋଉ ଭାବନା ସହିତ ଆକୁ ପରିପ୍ରକାଶ କରାଯାଇଥିଲା ସଙ୍ଗୀତ ମାଧ୍ୟମରେ। ତାହା ଆକ୍ଚୁଆଲି ସମ୍ପୂର୍ଣ୍ଣ ରୂପେ ପ୍ରଶଂସନୀୟ। କାରଣ ଯଦି ଜଣିଲେ ସମ ମ୍ପୁର୍ଣ ଉଁ ସା ସାଧାରଣ ଭାବରେ କୋଉ ଗୀତକୁ ଗାଏ ତାହା ମେ ବି ଆମକୁ ଭଲ ଲାଗି ପାରେ କିନ୍ତୁ ଆମ ମନ ଭିତରେ ସେ ଜାଗା କ୍ରିଏ ଜାଗା ସୃଷ୍ଟି କରିପାରିବନି। କିନ୍ତୁ ଯୋଉ ଭାବନା ସହିତ ଯୋଉ ସ୍ୱପ୍ନର ସହିତ ସେଇ ସଙ୍ଗୀତର ପରିପ୍ରକାଶ କରାଗଲା ଶୁଣାଗଲା ତାହା ସମ୍ପୂର୍ଣ୍ଣ ରୂପରେ ପ୍ରତି ଏଇ ଓଡିଆ ବାସୀଙ୍କ ଗ ମନ ଭିତରେ ଏକ ନିଜର ପାଇଁ ଏକ ସ୍ମୃତିର ଘର କରିଦେଲା।
ହୁଁ ହୁଁ ହୁଁ ଏଇ ଚଳଚିତ୍ରରେ
ଅ ନା ମାନେ ଆମର ଆ ଆ ଫି ଅ ମାନେ ଆମର ଯୋଉ ଅ ଚ ହିରୋଇନ କିଏ ଥିଲେ ଚଳଚିତ୍ରର?
ଅପରାଜିତା ଅପରାଜିତା ଆର ମୁଖ୍ୟ ଉଁ ହିରୋଇନ ରହିଥିଲେ ଅଭିନେତ୍ରୀ ଥିଲେ ଅଭିନେତା ହିସାବରେ ଆମର ଥିଲେ ବିଜୟ ମହାନ୍ତି ଆଉ ଉତ୍ତମ ମହାନ୍ତି।
ହଁ ହଁ ହଁ ହଁ।
ବିଜୟ ମହାନ୍ତି ଆଉ ଅପରାଜିିତ ତା ଭାଇ ଭଉଣୀର ସମ୍ପର୍କକୁ ଖୁବ ଭଲ ଭାବରେ ପରଦା ଆଗରେ ପ୍ରତିଷ୍ଠିତ କରିଥିଲେ ତା ସାଙ୍ଗରେ ଚଳଚ ଚିତ୍ର ଦେଖା ଯାଇଥିଲା କି ଜଣେ ଡାକ୍ତର ଭାବରେ ଆସିଥିବେ ନୂଆ ଗାଁକୁ ଡାକ କ୍ଟର ଭାବରେ ଆସିଥିବେ ଉତ୍ତମ ମହାନ୍ତି ଉତ୍ତମ ମହାନ୍ତି ଆଉ ଅପରାଜିତା ମଧ୍ୟ ଧ୍ୟରେ ପ୍ରେମ ପ୍ରସଙ୍ଗକୁ ଏକ ବହୁତ ସୁନ୍ଦର ଭାବରେ ପ୍ରକଟ କରାଯାଇଥିଲା ଆଉ ଏଇ ପ୍ରେମ ପ୍ରସଙ୍ଗ ତଥା ଭାଇ ଭଉଣୀର ସମସ୍ୟା ତଥା ଗାଁ ଲୋକଙ୍କର ସମସ୍ୟାକୁ ନେଇକି ଯୋଉ ସୁନ୍ଦର ଭାବରେ ଏଇ କାହାଣୀକୁ ଗଢା ଯାଇଥିଲା ନିର୍ମାଣ କରାଯାଇଥିଲା ଆଉ ସମସ୍ତ ତ ଲୋକଙ୍କ ସାମ୍ନାରେ ପରଦାରେ ପ୍ରକଟିତ ହୋଇଥିଲା ତାହା ପ୍ରକୃତରେ ପ୍ରଶଂସନୀୟ ରହିଛି।
ହୁଁ ହୁଁ ହୁଁ ହୁଁ।
ପ୍ରତିଟି ସଙ୍ଗୀତ ପ୍ରତିଟି କ୍ଷେତ୍ରରେ ବିଜୟ ମହାନ୍ତି ସମ୍ପୂର୍ଣ୍ଣ ରୂପରେ ଚଳଚିତ୍ରକୁ ନିଜ ହାତ ମୁଠାରେ ରଖିଛନ୍ତି। ଅଦ୍ଭୁତ ସେହି କଳାକାର ପ୍ରକୃତରେ ମୁଁ ଦେଖିବାକୁ ଗଲେ ବିଜୟ ମହାନ୍ତି ଜଣେ ବହୁତ ବରିଷ୍ଠ କଳାକାର ଆଉ ସେ ନିଜ ବରିଷ୍ଠ କଳା କାର ହେବାର ପରିଚୟ ପ୍ରଦାନ କରନ୍ତି ଏହି ଚଳଚିତ୍ର ମାଧ୍ୟମରେ।
ହୁଁ ନିହାତି ଭାବରେ ବିଜୟ ମହାନ୍ତିଙ୍କର ଯୋଉ ତାଙ୍କର ପରିବେଷଣ ଟା ଥାଏ ସେ ପରିବେଷଣ ପୁରା ଅ ଏକଦମ ଆତ୍ମ ତ୍ମସୁହା ଥାଏ ଏବଂ ଅ ସେ ସେ ପରିବେଷଣରେ ନିଜର ଜୀବନ ଦେଇ ଦିଅନ୍ତି ଯୋଉ ଦ୍ଵାରା କି ଆମକୁ ଲାଗେ ଯେ ସତରେ ଏଇ ଜିନିଷ ଟା ହୋଉଚି। ଆଉ ମତେ ବିଶେଷ ଭାବରେ ବିଜୟ ମହାନ୍ତି ଯେତେବେଳେ ସିଏ କାନ୍ଦ କାନ୍ଦିକି ଆକ୍ଟିଂ କରନ୍ତି ମତେ ଆ ପ୍ରତ୍ୟେକ ଓଡ଼ିଶାବାସୀଙ୍କର ଆଖ ଖିରେ ଲୁହ ପଳେଇ ଆସେ ସେ ଯୋଉ ପ୍ରକାର ଆକ୍ଟିଂ କରନ୍ତି ସେ ଯୋଉ ପ୍ରକାର ଅ ଭିନୟ କରନ୍ତି ସେଇ ଅଭିନୟରେ ଉ ଲାଗେ ଯେପରି ସେଇ ଘଟଣା ଟା ସତ୍ୟ ଭାବରେ ସେ ସେ ସମୟରେ ଘଟୁଛି ଏବଂ ସେ ଯୋଉ ତାଙ୍କୁ ଦେଖିକି ଆମ ମନରେ ଯଦି ଆମେ ଏତିକି ଯଦି ଫିଲ୍ କରିପାରୁଚୁ ତେବେ ନିହାତି ଭାବରେ ସେଇ ଅ ଯୋଉ ଅଛନ୍ତି ଅ ଅଭିନୟ ପରିବେଷଣ କରୁଛନ୍ତି ସେ ଏକ ମହାନ କଳାକାର ଅଟନ୍ତି।
ପ୍ରକୃତିରେ ଆପଣଙ୍କୁ ମୁଁ କହିପାରିବିନି ମନ ଭିତରେ ମୋତେ କେତେ ପ୍ରକାରର କୋହ ସୃଷ୍ଟି ହୋଇଯାଇଥିଲା ଯେତେବେଳେ ଏହି ଚଳଚିତ୍ରକୁ ମୁଁ ଆଜି ଦେଖୁଥିଲି ଖରାବେଳେ ଚଳଚ୍ଚିତ୍ର ଦେଖି ଖିବା ସମୟରେ ମନ ଭିତରେ ଅସଂଖ୍ୟ ଅ ପ୍ରଶ୍ନ ଖେଳି ଉଠିଲା। କଣ ପାଇଁ ଆଜିକା ଯୁଗରେ ଆଜିକା ସମୟରେ ଆଧୁନିକ ଉପକରଣ ସହିବା ସହିତ ଟଙ୍କା ଫ ପଇସାର ଅଭାବ ନଥାଇ ମ ଧ୍ୟ ଆଜିକା ଚଳଚିତ୍ର ସେ ପ୍ରକ ସେପରି ମନମୋହକ ହେଇପାରୁନି ସେହି ପରି ଚଳଚ୍ଚିତ୍ର ଆଜିକା ଯୁଗରେ କଣ ପାଇଁ ଓଡ଼ିଆ ସିନେଜଗତ ତ ସୃଷ୍ଟି କରିପାରୁନାହାନ୍ତି। ଅକ୍ଷମ ହୋଇ ଉଠିଲେ ଓଡ଼ିଆ ସିନେ ଜଗତ ଆଜିକା ଯୁଗରେ କେବଳ ପ୍ରେମ ପ୍ରସଙ୍ଗ ଅସ୍ଲିଳତାକୁ ପ୍ରମୋଟନ କରିଚନ୍ତି। ଆଉ ସେଇ ପ୍ରକାର ସମ୍ପର୍କ ତଥା ପରିବାର ଉପଲବ୍ଧି ପ୍ରକାର ଚଳଚିତ୍ର ଆଜି କାହିଁ ଓଡ଼ିଆ ସିନେଜଗତରେ ସମ୍ପୂର୍ଣ୍ଣ ରୂପରେ ଲୁପ୍ତପ୍ରାୟ ହୋଇଯାଇଛି?
ନିହାତି ଭାବରେ ଆପଣ ଯାହା କହିଲେ ସତ କହିଲେ ଆଗ ଆଗ କାଳର ଯୋଉ ପ୍ର କାର ଅ ଇଇ ଯୋଉ ପ୍ରକାରର ଥିଲା ତାଙ୍କର ଷ୍ଟୋରି ଥିଲା ତାର ଅ ଅଭିନୟର ଏକ ଶାଳୀନତା ଥିଲା ସେ ପ୍ରକାର ଆମେ ଆଜି ଦେଖି ପାରିବାନି ବିଶେଷତଃ ଆମେ ଦେଖୁଛେ ଆଜି ଓଡିଆ ଚଳଚିତ୍ରର ବୋବୋବୋ ଅ ବୋ ବୋ ତାର ସ୍ଥିତି କଣ ସ୍ଥିତି କଣ? ଯେ ଓଡିଆ ଚଳଚିତ୍ର ଆଉ ନିଜସ୍ଵର ତାର ଆଭିଜା ତ୍ୟ ନାହିଁ ଓଡିଆ ଚଳଚିତ୍ର ସବୁ ଯାହାବି ସ ଆମର ଅ ଦକ୍ଷିଣ ଭାଗରେ ଯୋଉ ଚଳଚିତ୍ର ଗୁଡାକ ହଉଚି ଦକ୍ଷିଣ ପୂର୍ବ ଆଉ ଭାଗରେ ଯୋଉ ଚଳଚିତ୍ର ଗୁଡାକ ହଉଛି ତାହାର ଏକ କପି ତାର ଡବିଂ ଗୁଡାକ କରିକି ସେମାନେ ଆଣିକି ତାକୁ ଲାଙ୍ଗୁଏଜ ତାର ଭାଷା ଭିତ୍ତିକ ଯାହାବି ଅ ଚେଞ୍ଜ କରିକି ତ ସେମିତି ଗୋଟେ ନୂଆ ଚଳଚିତ୍ର ହିସାବରେ ଦେଖଉଛନ୍ତି। ଯାହାର କି କିଛି ନିଜସ୍ୱ ନାହିଁ ତ ଆମର ଓଡ଼ିଶାରେ ଏତେ ଆ -ମାନେ କୃତ କାର୍ଯ୍ୟ ଧରି ରହି କଳାକାର ଗୁଡାକ ଅଛନ୍ତି ସେ ଦାୟୀ ଗୁଡ଼ାକ ଲେଖକ ଗୁଡ଼ାକ ଅଛନ୍ତି ଯୋଉମାନଙ୍କୁର ଯୋଉ କଳାକୁ ଦବା ଯାଇକି ବାହାର ଯୋଉ ଷ୍ଟୋରି ଗୁଡାକ ଅଛି ସେଇଟାକୁ ପ୍ରୋତ୍ସାହନ ଦିଆହଉଛି ଓଡିଶାରେ ସେଥିଲାଗି ବୋଲି ଆଜି ପର୍ଯ୍ୟନ୍ତ ଓଡିଆ ଚଳଚିତ୍ର ଯୋଉ ବହୁତ ତାର ଥିଲା ଯୋଉ ତ ଉ -କାର୍ଯ୍ୟ ଏତେ ବଢିଆ ଥିଲା ଆଜି ସେଇ କାର୍ଯ୍ୟ ଟା ଧୀରେ ଧୀରେ ହଜି ଯାଇ ଛି ଆଉ ଲିଭି ଯାଉଛି
ନିଶ୍ଚୟ ରୂପରେ ମୁଁ କହିବାକୁ ଚାହିଁବି ଏତେ ସୁନ୍ଦର ଭାବରେ ଆମର ନିର୍ଦ୍ଦେଶନ ପ୍ରଯୋଜକ ରହିଛନ୍ତି ପ୍ରଶାନ୍ତ ନନ୍ଦ ଆପଣ ନାଁ ଶୁଣିଥିବେ!
ହଁ, ହଁ, ହ
ଯୋଉ ପ୍ରକାର ସିନେମା ଯୋଉ ପ୍ରକାର ଚଳଚ୍ଚିତ୍ର ସିଏ ସେହି ସମୟରେ ପ୍ରଯୋଜନା କରିଥିଲେ ନିର୍ଦ୍ଦେଶନା କରିଥିଲେ। ତାହା ସମ୍ପୂର୍ଣ୍ଣ ରୂପରେ ଏକ ଯୁଗାନ୍ତକାରୀ ଆ ସମୟ ଥିଲା। ସେହି ସମୟରେ ଓଡ଼ିଆ ଚଳଚ୍ଚିତ୍ରକୁ ଦକ୍ଷିଣ ଭାଗରେ ତଥା ଉତ୍ତର ଭାଗରେ ଲୋକ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଏକ ଅଦ୍ଭୁତ ପ୍ରେମ ଦର୍ଶାଇଥିଲେ ଏମିତି ତିି ଥିଲା କି ଓଡ଼ିଆ ଚଳଚ୍ଚିତ୍ରର କାହାଣୀକୁ ସେମାନେ ଭାଷା ବଦଳାଇ ନିଜ ଅସିିନ ଜଗତରେ ତାକୁ ପରିପ୍ରକାଶ କରୁ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଆ ଚଳଚ୍ଚିତ୍ରର ଏକ ଅଦ୍ଭୁତ ଏକ ଅଲଗା ରୂପରେ ତାର ଅଭିଜ୍ଞତାକୁ ସିଏ ପରିପ୍ରକାଶ କରିବାରେ ସକ୍ଷମ ହୋଇଥିଲା। ଆଜି ଯଦି ସେଇ ପ୍ରକାର ସେଇ ଜିନିଷକୁ ଆମେ ମନେ ପକାଉଛେ ହଠାତ୍ ଖରାପ ଲାଗେ ହଠାତ୍ ଦୁଃଖ ଲାଗେ କି କାହିଁ ଗଲା ସେଇ ଗର୍ବ ବ ଗୌରବ ଓଡିଆ ଚଳଚିତ୍ରର ଓଡିଆ ଅସ୍ମିତାର ଯାହା ଦେଖଉଥିଲା ମାଣବସା ଗୁରୁବାରକୁ ଯାହା ଦେଖାଉଥିଲା ରଜ ସଂକ୍ରାନ୍ତିକୁ ଯାହା ଦେଖଉଥିଲା ଓଡ଼ିଆ ଭାଇଙ୍କର ପ୍ରେମକୁ ଜାତି ପର୍ବ ସମ୍ପୂର୍ଣ୍ଣ ରୂପରେ ଲୁପ୍ତ ପ୍ରାୟ ହୋଇଯାଇଛି ଏହି ଅଶ୍ଳୀଳତା ତଥା ଅମାନ୍ୟ ପ୍ରେମ ପ୍ରସଙ୍ଗକୁ ଦର୍ଶାଇ କରି ଚାଲିଛନ୍ତି। ଜାଣିପାରୁନି କଣ ଚାଲିଛି ତାଙ୍କ ମସ୍ତିଷ୍କରେ ଓଡ଼ିଆ ସିନେ ଜଗତ ଏହି ସବୁଙ୍କ ଠାରୁ ଉପରେ ରହିଛି ଓଡିଆ ସିନେ ଜଗତ ଯାହା ଦେଖ ଖାଏ ସମ୍ପୂର୍ଣ୍ଣ ରୂପରେ ଓଡ଼ିଆ ଭାଇ ଓଡ଼ିଆ ଭଉଣୀମାନଙ୍କ ମଧ୍ୟରେ ଥିବା ଏକ ଅତୁଟ ସମ୍ପର୍କକୁ ଏକ ଅତୁଟ ବନ୍ଧନକୁ ଯାହା ସମ୍ପୂର୍ଣ୍ଣ ରୂପରେ ପରିବାର କ ଆଉ ପରିବାର ମଧ୍ୟରେ ଥିବା ପ୍ରେମ ପ୍ରସଙ୍ଗକୁ ଦର୍ଶାଏ। ଯେଉଁଠି ମା ପୁଅର ସମ୍ପର୍କ ଭାଇ ଭଉଣୀର ସମ୍ପର୍କ ପିତାମାତାଙ୍କର ଅତୁଟ ପ୍ରେମର ସମ୍ପର୍କକୁ ଦର୍ଶାଏ। ତାହା ଥିଲା ପ୍ରକୃତରେ ଚଳଚ୍ଚିତ୍ର।
ହୁଁ। ଚଳଚ୍ଚିତ୍ର ହିଁ ଅଟେ ଯେ ଆମେ କେମିତି ଅ ଅ ଏଇ ଯୋଉ ସମ୍ପର୍କର ଅ ସମ୍ପର୍କର ସ୍ଵଭାବକୁ ଏଇ ଯୋଉ ସମ୍ପ ମ୍ପର୍କର ଅ ଅ ଏଇ ଯୋଉ ସାମାଜିକ ଉଁ ବିଷୟ ଗୁଡାକ ବି ସାମାଜିକ ତ୍ରୁଟି ଗୁଡାକ ଯେ କିପରି ଆମେ ମାର୍ଜିତ କରିବା? ସାମାଜିକ ତ୍ରୁଟି ଗୁଡାକକୁ ନେଇକି ଆମେ କିଛି ଶିକ୍ଷା ଯେମିତି ପାଇବା ଏହା ହଉଛି ଚଳଚ୍ଚି ତ୍ର କିନ୍ତୁ ଆ ଆପଣ ଯୋଉ କହିଲେ ଯେ ଚଳଚ୍ଚି ତ୍ରରେ ଅଶ୍ଳିଳତା ଆସି ଯାଇଅଛି କୋ କୌଣସି ମାତ୍ରରେ ଯିଏ ପ୍ରଯୋଜକ ଯିଏ ନିର୍ଦ୍ଦେଶକ ସିଏ ଭାବୁଛନ୍ ନ୍ତି ଯେ ଏଇ ଯୋଉ ଅଶ୍ଳୀଳତା ଦର୍ଶକଙ୍କୁ ଅ ମନ ମନ୍ତ୍ରମୁଗ୍ଧ କରୁଛି କିନ୍ତୁ ବାସ୍ତବରେ ସେଟା ନୁହେଁ ବାସ୍ତବରେ ସେଆ ଏକ ବୃଥା ଯାହା ଯୋଉଟା ମନମୁଗ୍ଧ କରୁଛି ଯୋଉ ଜନତା ମାନଙ୍କୁ ସୋ ସେଇ ମନ୍ତ୍ରମୁଗ୍ଧ ହଉଛି ତାର ଯୋଉ ଲେଖ ଲେ ଅ ଲେ ଖିବାର ଶୈଳୀ ଏବଂ ତାର କାହାଣୀ କାହାଣୀକୁ ନେଇକି ମ ଲୋକ ମନ୍ତ୍ରମୁଗ୍ଧ ହୁଅନ୍ତି ଏଇ ଯୋଉ ଜିନିଷ ତା ଧୀରେ ଧୀରେ ମାନେ ଲୋକ ବୁଝି ପାରୁନାହାନ୍ତି ଏବଂ ଗୋଟେ ଅଲଗା ଅ ବାଟରେ ଚାଲି ଯାଇଛି ଆମର ଓଡିଆ ଚଳଚ୍ଚି ଚ୍ଚିତ୍ର ଯୋଉ ଚଳଚ୍ଚିତ୍ର ଓଡିଶାର ଗର୍ବ ସାଂସ୍କୃତିକ ଆଭିଜାତ୍ୟକୁ ଦର୍ଶେଇବା କ ଥା ସେ ଆଜି ଅଶ୍ଳୀଳତା ଦର୍ଶଉଛି ସେଥିଲାଗି ମନରେ ବହୁତ ଅ କୋହ ସୃଷ୍ଟି ହଉଛି ସମସ୍ତଙ୍କର।
କି ସୁନ୍ଦର ଭାବରେ ଆପଣ ଏଇ ଜିନିଷକୁ ବୁଝିପାରିଲେ ଆଶା କରୁଛି ମାନେ ଓଡ଼ିଶା ଗର୍ବ ଗୌରବ ଅସ୍ମିତାକୁ ସମ୍ପୂର୍ଣ୍ଣ ଓଡିଶାବାସୀ ମଧ୍ୟ ବୁଝିପାରିବେ ଆଉ ସେହି ପ୍ରଯୋଜକ, ନିର୍ଦ୍ଦେଶକ ମଧ୍ୟ ଏହି ଜିନିଷକୁ ଭଲ ଭାବରେ ବୁଝିପାରିବେ ଯଦ ଦି ଏହି ମାନେ ବୁଝିବାରେ ସକ୍ଷମ ହେଲେ ତାହେଲେ ଆମ ଓଡ଼ିଆ ସିନେ ଜଗତ ସମ୍ପୂର୍ଣ୍ଣ ରୂପରେ ପୁଣିଥରେ ଏକ ନୂତନ ରୂପରେ ଅବକାଶିତ ହବ ସମ୍ପୂର୍ଣ୍ଣ ସିନେ ଜଗତରେ ରାଷ୍ଟ୍ରୀୟତାରେ ପୁଣି ଥରେ ତାହାର